କ କଣ କରୁଥିଲ ତ?
ଏବେ ଟିକେ ଅଳ୍ପକ ଟିକେ କାମ ସାରିକି ଗରମ ସେ ଫାନ ପାଖେ ବସିଛି ତାପରେ ମୋବାଇଲ ଟା ଟିକେ ଘରେ ପକେଇଥିଲି ତାପରେ ଖାଇଲା କିଛି କରିବା ଆଉ।
ହଁ ହଁ ଆଉ ରଜ ପାଇଁ କିଛି ନାହିଁ ରୋଷେଇବାସ? ସେ ମାନେ ପିଠା ପାଇଁ କିଛି ସାମଗ୍ରୀ
କଥାପଡା ନାହିଁ ଆମର।
ଏତେ ସେ ଆଗରୁ ତ ସେଇଟା ବନ୍ଦ ଅଛି ଆଉ କିଛି ଗୋଟେ କଣ ଅସୁବିଧା ଥିଲା ତ ସେଥିଲାଗି କରା
ଓହ ତାଲେ ତ ତାଲେ ତା ତମ ରଜ ପାଇଁ କୋଉନାହାନ୍ତି ତାହେଲେ ଆଉ ହଁ।
କରୁଛି ଯେ ଆଗୁଆ ଦି ଦିନ ଥାଇକି ଯାହା କରୁଛ ଆଉ ତାପରେ ଆଉ କିଛି କରୁନି। ଆଗୁଆ କରିକି ଖାଇ ଦିଆଯାଏ।
ଓହୋ ଆଉ ତାହେଲେ ତମେ ଇଏ ମାନେ ରଜ ପାଇଁ ତାେଲେ ନିଜେ ଘରେ କିଛି କରୁନାହାନ୍ତି।
ନାଇଁ କିଛି ନାଇଁ। ଉ ଗୁଡା ରୋଷେଇ କରିବା ଖାଇବା ସେମିତି ଆଉ।
ହଁ ନର୍ମାଲି ସବୁଦିନ ଭଳିଆ ଆଉ।
ହଁ ହଁ ହଁ।
ଧନ୍ୟ ସଜବାଜ ପିନ୍ଧା ପିନ୍ଧି।
ଏଇଟା ହେଇଯାଏ ବୁଲାବୁଲି ଟା ବି ହେଇଯାଏ। ସେଇଟା ହୁଏନ କିନ୍ତୁ ନୂଆ ଉପରେ ନୁହେଁ ପୁରୁଣା ମାନେ ସେଇ ଆଗୁଆ ନୂଆ ତ ଆଣିିବ ନୂଆ ଆଣିଥିବୁ ସେଥିରେ ଖାଇ ଖୁଆ ଦେଇକି ରଖି ଦେଇଥିବୁ ପୁଣି ସେଇଦିନ
ହଁ ସେଦିନ ପିନ୍ଧବ କିନ୍ତୁ ସେଇଦିନ ପିନ୍ଧନି ଆଉ।
ନାଇଁ।
ଓହୋ କଣ ଘରେ ଗୋଟେ ଅସୁବିଧା ହେଇ ତମ ହଁ ତମେ ତାହେଲେ କେତେ ବର୍ଷ ହେଲା ପାଳନ କରିନ ତମେ ଏଇଠିକି ଆସିବାର।
ହ ହଣି ବହୁତ ବର୍ଷ ହେଇଗଲାଣି।
କେତେ ବର୍ଷ?
କେତେ ବର୍ଷ ହେଇଗଲାଣି କିନ୍ତୁ ହେଇଗଲାଣି। ପ୍ରାୟ ବହୁତ ବର୍ଷ ହେଇଗଲାଣି।
ଓ ହଉ ତାହେଲେ ଏଠି ରଜ ସେଲିବ୍ରେଟ ନାହିଁ ଆଉ। ଆଉ ବୁଲାବୁଲି ବି ନାହିଁ ତାହେଲେ ବୁଲ ଯାହା ଯାହା ନିଜେ ଖାଇକି ଟିକେ ବୁଲାବୁଲି କର ଆଉ।
ହଁ
ଓ ହୋ ଆଉ ସନ୍ଧ୍ୟାବେଳେ ଚା ପିଆ?
ଚାହା ପାଣି ହେଇଯାଇଚି। ଦିନ ବେଳା ଟିକେ ମୁଣ୍ଡ ବିନ୍ଧିଲା ତ ଗ୍ୟାସରେ ପ୍ରୋବ୍ଲେ ଟିକେ ଯେ ଭଲ ଲାଗିଲାଣି।
ହଁ ହଁ ଆଉ ଆଉ କଣ ସବୁ ଭଲ? ଆମର ତ ରଜ ପାଇଁ ପିଠାପିଠି ଚାଲିଚି ପୋଡ଼ ପିଠା ବସିଚି।
ଠିକ୍ ଅଛି ତାହେଲେ ଆମେ ଗେଷ୍ଟ ହିସାବରେ ନହେଲେ କାଲି ଯାଇ ପହଞ୍ଚୁଛୁ ଆଉ। ହଉ ହଉ ଠିକ୍ ଅଛି।
ହଁ ର ରଜକୁ ଆସିବେ ନହେଲେ ଆଉ ତମ ଘରେ ତ କିଛି ନାହିଁ ଆଉ।
ଭଲ ଭଲ କିଛି ହଉଚି ମାନେ ଫଙ୍କସନ ଆକାର କିଛି ହଉଚି। ମୁଁ କହିଲି ରଜ ଉପରେ କିଛି ତମର ସିଆଡେ ହଉଚି ଭଲ ଆଉ।
ଉଁ ଏଇଠି ପାଖେରେ ଗୋଟେ ଜାଗା ଅଛି।
ହୁଁ
ପାଖେରେ ଏଇଠି ଯାଇ ଏଠି ରଜ ମହୋତ୍ସବ ହଉଚି।
ଯାଅ ଖାଇଦେ
ଦେଖିବାକୁ ଘରେ ତ ଏମିତି ଆମେ ବଡ ଫ୍ୟାମିଲିରେ। ମତେ ହଁ ଟାଇମ୍ ମିଳେନି ବୁଲାବୁଲି କରିବାକୁ କି ରଜରେ ବି ମୁଁ ଯାଏନି କୁଆଡେ। ଏ ଘରେ ଖାଲି କର ଧର ଖା ପିଅ ରୁହ ଝିଅ ମୋର ସେ କାନ୍ଦେ ତା ବାବା ହାତରେ ମୋତେ ବାଧ୍ୟ ହେଇକି ପଠେଇବାକୁ ପଡିବ। ଝିଅ କାନ୍ଦୁଚି। ହଁ କୁଆଡେ ଯିବି ନ ଯିବି ଏମିତି ହେଇକି କାନ୍ଦୁଚି ତାକୁ ପଠେଇବାକୁ ମତେ ପଡ଼ୁଚି।
ହଁ ଆଉ
ନା ହଁ ତା ସେକାସେ ତ ଚଳୁଛେ ଆଉ ତାରି ପାଇଁ ସବୁ ଜିନିଷ ସବୁ।
ହଁ
ନା ଆଉ ପୁଅଝିଅ।
ନାହାନ୍ତି ମୋର କେହି ନାହାନ୍ତି।
ହଁ ହଁ କେତେ ବର୍ଷ ହେଲାଣି କି ବାହାଘର?
ଚୋଉଦ।
କଣ କହିଲ?
କେତେ ମାସ କହିଲେ? ଉଁ ମାନେ ଏଇଟା ଫାଷ୍ଟ ଖଣ୍ଡେ ହେଇଚି ଆଉ। ଚାରି ପାଞ୍ଚ
ଓହୋ ହଁ ବୁଝିଲି ତାହେଲେ। ହଉ ଆଉ କେତେ ଜଣ ଘରେ ମେମ୍ବର ତମେ ଚଳୁଚ ତଥାପି?
ଟୋଟାଲି ଆମେ ଚାରି ଜଣ।
ମାତ୍ର
ହୁଁ
ହଁ ହଁ ଏ ବହୁତ ଅଳ୍ପ ଲୋକ ତାହାଲେ ତମର
ହଁ
ହଉ ଆଉ କଣ ଏଇ ରଜ ପରେ ଶୀତଳ ଷଷ୍ଠୀ ପୁରୀ ଫୁରୀ କେତେବେଳେ ବୁଲାବୁଲି ଯିବା ଆସିବା
ହଁ ପୁରୀ ତ ଏବେ ଆଉ ଆମେ ଯାଇନୁ ଅ ଯ ଏଇ ଖରାଦିନ ତ କୁଆଡ଼େ ଯାଇ ହୁଏନି। ରଥଯାତ୍ରା ଟା ଆମ କ ଆଉ
ରଥାଯାତ୍ରା ଟାଇମରେ ଯାଅ।
ହଁ ଭାଇ ମାନଙ୍କର ସେଇଠି ଡ଼ିଉଟି ଫିଉଟି ପଡେ ତ। ସେଥିଲାଗି ଯାଉ ଦର୍ଶନ କରି ଆସୁ ହେରି ଆଉ
ହଁ ମୁଁ ବି ଭାବିଛି ଏଇ। ଶୀତଳ ଷଷ୍ଠୀ ପରେ କୋଡିଏ ତାରିଖ ଆଡକୁ ଏ ପୁରୀ ଯିବା ପାଇଁ
ଇଚ୍ଛା ଅଛି କିନ୍ତୁ ଯାଇ ହଉନି ଦେଖିନାହୁଁ କେବେ। କିନ୍ତୁ ସେଇଠି ଯାଇନି
କୋଉଠି କୋଉଠି
ଶୀତଳ ଷଷ୍ଠୀ କଥା।
ଶୀତଳ ଷଷ୍ଠୀ ଆମ ସେପଟେ ଲାଇନରେ ବଢିଆ ହଉଛି। ଆମ ଖାତାନ ତ ଆମ ଗାଁରେ ମୁ ଜାଣିଛି। ଆମ ଗାଁରେ ପାଖାପାଖି ଏ ପୁରା ଘୋଡ଼ା ମାନେ ଠାକୁରଙ୍କ ବାହାଘର ନା
ହୁଁ ହୁଁ
ଠାକୁରଙ୍କ ବାହାଘରରେ ଏ ବରଯାତ୍ରୀ ସବୁ ଯାଆନ୍ତିି ଯୋଉ ଆମେ କେନ୍ତି ସବୁ ଡିଜେ ବାଜା ଡ଼କେଇକି ଲୋକ ଯାଉଛନ୍ତି। ଆମେ ଆଡ଼େ କଣ କି ଠାକୁରଙ୍କ ବାହାଘରରେ ସବୁ ହାତୀ, ଘୋଡ଼ା, ଭାଲୁ ଆଉ ସବୁ ବିଭିନ୍ନ ଜୀବଜନ୍ତୁ।
ହଁ
ପୁରୁର ପକ୍ଷୀ ଟୁ ଚିଲ ହୁଁ। ହୁଁ ପକ୍ଷୀଠୁ ଚିଲଠୁ ପୁରା ସମସ୍ତେ ସମ ପଟଳ ଗାଁ ଟା କର ସମସ୍ତଙ୍କର ଜଣ ଜଣଙ୍କର ଥିବ ଯେମତି ଯାହାର ଯାହା କାହାର ଘୋଡା ଥିବ କାହାର ଛୋଟ ଘୋଡା ଥିବ କାହାର ଅ ଯେବ୍ରା ଥିବ କାର ବାଘ ଥିବ କାର ସିଂହ ଥିବ ପୁରା ଏମିତି ଗାଁ ଟା ଯାକ। ସମସ୍ତେ ପଟୁଆଳ ନେବେ ବାଣ ଫୁଟିବ ଡିଜେ ବାଜିବ ଆମ ଏପଟେ ଶୀତଳ ଷଷ୍ଠୀ ଯାତ୍ରା କ ପଡ଼ୋଟେ
ବହୁତ ବଡା ଯାଉଛି ସେଠ ଆ ଯାଇ ଯେ ଟୁରିଷ୍ଟ ହିସାବରେ ବୁଲାବୁଲି କରିକି ଆସିଛୁ କିନ୍ତୁ ଏଇ ଯାତ୍ରା ଉପରେ ଥିଲ
ହଁ ପୁଣି ବାହାଘର ହବ ନା ଭୋଜି ଭାତ ହେରିକା ହବ। ପୁରା ବିକା କିଣା ବି ହଉଛି ଲୋକ ବିକା କିଣା କରି କରୁଛନ୍ତି। ଲୋକ ଦେଖି ଆସୁଛନ୍ତି ନା ବାହାର ବାହାର ଲୋକ।
ଓ ହଉ
ହଁ ବାହାରୁ ଲୋକ ଆସି ହେଲେ କଣ ବାଧ୍ୟ ହୋଇକି କିଣା ବିକା ହଉଛି ଭଲ ଯାତ୍ରା ହଉଛି ଆମ ଏପଟେ ମୁଁ ଶୀତଳଷଷ୍ଠି ଟିକେ ଦେଖିକି ଯାଉଛି ଭାବିଛି ବର୍ଷ ନାଁ କ ଜିମି ଏଠୁ ଆସିଲେ ଟିକେ ପୁରୀ ଯିବି କଣ ଏମିତି ଚାଲିଛି ଆଉ ହଁ ପରା ଆଉ କଣ ରାତିକି କଣ ରୋଷେଇ ଆଜି କଣ କରିଥିଲେ ଦିପରେ
ହଁ ଉପରେ ସାଦା ଉପରେ ହେଇଥିଲା ଭଜା ସେ କାଙ୍କଡ଼ ଆଳୁ ଭାଜି ଦିଆଥିଲା ଡାଲି ଦେଇଥିଲା ଶାଗ ମଞ୍ଜା ତରକାରୀ ଜାଣିଛନ୍ତି ତ ମଞ୍ଜା ତରକାରୀ ଉପରେ ମସଲା ଦେଇ ଯୋଉ ସୋରିଷ
କଦଳୀ ମଞ୍ଜା
ରାଇ ହେଇଥିଲା ଆଉ ଶାଗ ହେଇଥିଲା ବାସ ଏତିକି ହଁଧିକାବ ଲୁ ପାାକୁ ରୋଷଛନ୍ତି ଖାଇବା କଥା ହଉଛି
ଆମ୍ବ ଟା ଏଇନେ କେ ପ୍ରଧାନ ଆମ୍ବ ଏଇନା ଯାହା ଘରେ ଦେଖିବ ଆଭେଲବୁଲ
ମତେ ମ ଆ
ଉଁ ହୁଁ ମୁଁ ଶନିବାର ପ୍ରାୟ ଟାଇମ ଆମେ ଟିକେ ପୋଡାପୋଡି ଯେତେ ଜିନିଷ ଥାଉ ପୋଡାପୋଡି ଟିକେ ଖାଏ
ଆଚ୍ଛା
ହଁ ଶନିବାର ଆମ ଆଡେ କହିବେ ପୋଡା ଖାଆନ୍ତି ସବୁ ସ୍ତ୍ରୀ ଲୋକ ପ୍ରାୟ ହଁ ପୋଡା ଖାଆନ୍ତି
କିନ୍ତୁ ଗୋଟେ ପୋଡିକି ପକେଇ ଦିଅନ୍ତି ଆମ ଆଡେ ଆଉ ଆମର ଆମ ଆଡେ ହଁ ପୋଡିକି ଯାହେଲେ ଗୋଟେ ପୋଡିକି ପକେଇ ଦିଅନ୍ତୁ କିନ୍ତୁ ଆମ ଆଡେ ପୋଡିକି ଖାଆନ୍ତିନି ତାହେଲେ ଗୋଟେ ପୋଡି
ହଉ
ପକେଇ ଦିଅନ୍ତି ଆଉ ରାତି ଆମ ଯାଇକି ଦର୍ଶନ କରିକି ଆସିବୁ ସବୁ ପୁଜା କ ହଁ
ହୁଁ ଆଉ ରାତିକି ତାହେଲେ କଣ କରିବ ରୁଟି ହାଲୋ।
ହଁ ହଁ।
ରାତି କିି ରୁଟି
ହୁଁ ତାସାଙ୍ଗେ ଚକଟା ଚକଟି କରିକି ଖାଇବା ଟାଇମରେ ଟିକେ କରିଦବା ଆଉ କେତେ ଜଣ ଯେ
ସାଙ୍ଗେ ସାଙ୍ଗେ ସରିଯିବ ହଁ।
କଣ ଲଖଛ ତ ଫାମ ଜ ଫାମ
ହଁ ଆମର ବଡ଼ ଫ୍ୟାମିଲି ଆମେ ଆମେ ବାପା ହେଇକା ଛଅ ସାତ ଭାଇ। ବାପା ହେଇକା ଛଅ ସାତ ଭାଇ ଗୋଟେ ପିଇସି ସେ ପୁରା ତଅପୋଇ ତାକୁ କହୁଛନ୍ତି।
ହୁଁ।
ହଁ ହଁ। ଆଉ ଜଏଣ୍ଟ ଫାମିଲ ତ କଣ କରିବୁ କିନ୍ତୁ ଏ ସବୁ ଜଏଣ୍ଟ ହେଇକି ନାହୁ ବାକି
ହଁ।
ବାପା ମାନେ ପୁରୁଣା ଘର ଅଛି ପୁରୁଣା ଖଞ୍ଜା ଘର ଅଛି ସେଠି ତିନି ତିନି ଭାଇ ରହୁଛନ୍ତି ଆଉ ଆମେ ଆଉ ଉ ଚାରି ଭାଇ ଏସବୁ ଜେଝା ଜେଝା ଜେଗା କିଣିକି ଘର କରିଛନ୍ତି କିନ୍ତୁ ଗୋଟେ ଗାଆଁ ରେ ଅଛନ୍ତି। ପୁରା ଧରିନିଅ ଗୋଟେ ଘରେ ଗୋଟେ କାମ ହେଲା।
ହୁଁ।
ଏବେ ଜଣଙ୍କର ବା ଦିଅର ଜଣଙ୍କର ବାହାଘର ହେଲା। ସମସ୍ତେ ଏକାଠି ଆମର ଖିଆ ପିଆ ଭୋଜି ଭାତ ସବୁ ଏକା ସବୁ ହେଲା। ମାନେ ଦିଇ ଦିନ ଚାରି ନେଖା ଯିବା ଆସିବା ପଠା ପଠି ତକାରି ଶାଗ ହେଲେ ସବୁ ଖାଉଚି କିନ୍ତୁ ତିନି ଜଣ ଅଛନ୍ତି ପୁରୁଣା ଘରଟେ ଆଉ ସମେ ଆମେ ଚାରି ଜଣ ଅଛୁ ବାହାରେ ଆମେ ଘରେ ବି ଆମେ ଘରେ ଆଠ ନଅ ଜଣ ନଅ ଜଣ ମଣିଷ ଆମେ ନଅ ଜଣ ଆମର ଗୋଟେ କୁକୁର ଆମର କାଲି ଗୋଟେ ବାଛୁରୀ ହେଇଛି ଯେ ପୁରା ପୁରା ଧଳାଟେ ହେଇଛି ତୁ ଦେଖିକି ମତେ ଏତେ ଲୋଭ ଲାଗୁଛି କହିବା କଥା ନୁହଁ ମୁଁ ତାକୁ ରଖିବି।
କ୍ୟାଟ୍ ହେଇଚି ମାନେ ଝିଅ ନା ପୁଅ।
ଝିଅଟେ ହେଇଛି ଝିଅଟେ ହେଇଛି ସିଏ କଣ କି ଗାଈ ଟା ଟିକେ କସରା ଟା
ଆଚ୍ଛା।
ଗାଈଟା ଆମର କସରାଟା କିନ୍ତୁ ସେ ଯୋଉ ବାଛୁରୀ ଟା କରିନି ପୁରା ଧଳା ହେଇଛି।
ପୁରା ସୁନ୍ଦର ହି ହବ।
ପୁରା ହଁ ପୁରା ଯୋଉ ଧଳା ହେଇଛି ମତେ ପୁରା କାଲି ପୁଣି ହେଇଛି କାଲି ହେଇଛି ଯେ ବାହାରେ କେଉଁଠି ହେଇଛି ଆମେ ଜାଣିନୁ ମା ଯେତେବେଳେ ତାକୁ ଖୋଜିକି ତାକୁ ଧରିକି ଆଇଲେ କଣ କଲେ କି ଆଉ ପଘା ନେଇକି ଯାଇଥିଲେ ଗାଈ କି ଆଉ ଧଇଲେନି କହିଲେ ଗାଈ ଆଉ ଆସିବନି ସେ କଣ କଲେ ବାଛୁରୀକି କୁଣ୍ଡେଇ କୁଣ୍ଡେଇ ଆଣିିକି ଆଇଲେ ଆମ ମାଆ। କୁଣ୍ଡେଇ କୁଣ୍ଡେଇ ଯେମିତି ବାଛୁରୀ କି ଗେଟ ଫିଟେଇ ଦେଲି ଦେଖିଦେଲି ଆମ ବାଛୁରୀ ପୁରା ଧଳା ଟେ ହେଇଚି ଆମ ମାଆ ଜ ମୋ ମନ ଏତେ ଖୁସି ହେଇଗଲା କହିବା କଥା ନୁହଁ। ହଁ ଆଉ
ଖରାଦିନ ତାଙ୍କୁ ପାଣି ଫାନି ଦଉଥିବେ ତୋରାଣି
ନାଇଁ ତା କହିଛି ମୁଁ ଭାତ ଉଠାଣି ତାର ଖୁଦ ସିଜେଇ ଦେଲି। ନା ତାକୁ ଆମର ଯୋଉ ଚୋକଡ ଗାଈ ଖାଦ୍ୟ ଚୋକୋଡ ହଁ ଆଉ ମକା ଗୁଣ୍ଡ ଗୋଟେ ମିଳୁଚି। ମକା ଗୁଣ୍ଡ ଦେଲେ ଗାଈ ଭଲ କ୍ଷୀର ଦେବ ମକା ଗୁଣ୍ଡ ସେଟା ଆଁ।
ବାଦାମ ପିଡୁଆ।
ଏଇଟା ମୁଁ ଜାଣିନଥିଲି।
ନାଇଁ ସେଇଟା ଦିଅନ୍ତୁ ବଢିଆ ବାଦାମ ପିଡୁଆ ମାଗିବେ
ହଁ।
ମକା ଗୁଣ୍ଡକୁ ବାଦାମ ପିଡୁଆ ବତୁରେଇ ଦେବେ
ହଁ ନାଇଁ ସେଇଟା ଚଣେଇ ଗୁଣ୍ଡ ଗୋଟେ ଅଛି ବାପା ଆଣୁଛନ୍ତି ଚଣେଇ ଗୁଣ୍ଡ ମକା ଗୁଣ୍ଡ
ହଁ ଚଣି ବି ଅଛି ଯେ ଯଉ ବାଦାମ ତାରେ ଭଲ ଇଏ ବୋଲି ଆମେ ବି ଜାଣିଛୁ ଆମର ବି ଦିଆ ନିଆ ହଉଛି। ହଁ।
ଡାଇ ଅଛି କି?
ହଁ ବହୁତ ଏବେ ତ ଦିଟା ଆମର ଭାଇ କ୍ଷୀର ଦେବା ଚାଉଛି
ଅହୋ ନାଇଁ ଆମର ବାଛୁରୀ ପାଇଁ ପାଞ୍ଚ ଛଅଟା ଅଛନ୍ତି। କିନ୍ତୁ ଗାଈ ଗୋଟେ ଗୋଟେ ସେ ଗୋଟେ ଗାଈ ରଖି ତାର ଛୁଆ ହେଇଗଲାଣି ଚାରି ପାଞ୍ଚଟା ଆଉ।
ହଁ।
ହଁ।